ହଁ ହ୍ୟାଲୋ
ହ୍ୟାଲୋ ନମସ୍କାର ଆଜ୍ଞା
ହଁ ହଁ ନମସ୍କାର ଜୟ ଜଗନ୍ନାଥ। କଣ କରୁଥିଲି?
ମୁଁ ବର୍ତ୍ତମାନ ବାହାରେ ଆସି ବସିଥିଲି ଖାଇସାରି ତ ବାହାରେ ପବନ ଦଉଥିଲା ତ ମୁଁ ବାହାରେ ଆସି ବସିଥିଲି ଆଉ ଭାଇମାନଙ୍କ ସହିତ ଆଉ
ଓହୋ ମୁଁ ଏବେ ଖାଇକି ମୋ ରୁମକୁୁ ଆସିକି ବସିଛି ଆଉ। ଟିକେ ପରେ ପୁଣି ଶୋଇବି।
ଏକ୍ଟୁଆଲୀ ମୁଁ ନା ଦୁଇପହରେ ଟିକେ ରେଷ୍ଟ କରେ କିନ୍ତୁ ଆଜି କରିନି। ତ ଟିକେ ନିଦ ବି ହେଲାଣି।
ଓହୋ ଆପଣଙ୍କ ନିଦ ବି ମାଡ଼ିଲାଣି ଏବେ ଏବେ ଆଉ।
ହଁ ଟିକେ କିଛି କିଛି ଆଉ ଆପଣ ଯିବେ କି ପୁରୀ ରଥଯାତ୍ରା ଦେଖି ଯିବେ।
ନାଇଁ ତ ଆମର ତ ଇଚ୍ଛା ଅଛି ଯିବାକୁ ତାପରେ ଘରେ ଟିକେ ମାନେ ରାଜି ହୁଅନ୍ତିନି ଯେ ଯିବାକୁ ଭିଡ ସମୟରେ କାରଣ ଆମେ ହଁ କାରଣ ଆମେ ପୁରୀକୁ ଗୋଟେ ସ ସପ୍ତାହରେ ତିନି ଥର ଯାଇଥିଲୁ ଭାଇମାନେେ ମିଶିକି ତ ଘରେ ଏବେ ରାଜି ହଉନାହାନ୍ତି କି ତମେ ଯେହେତୁ ତମେ ମାନେ ବଡ ପିଲା ଅଛନ୍ତି ଯେ ମୋ ବଡ ଭାଇ ଅଛନ୍ତି। ଲୁ ତଥାପି ମାନେ ଘରେ ସେତେ ସେଟ୍ ଫିଲ୍ କରୁନାହାନ୍ତି ରଥଯାତା ରଥଯାତ୍ରା ସମୟରେ ଯିବାକୁ କିନ୍ତୁ ପୁରୀ ରଥଯାତ୍ରା ଦେଖ ଏଖିବାକୁ ତ ମାନେ ଓଡିଶା ଲୋକଙ୍କର ସମସ୍ତଙ୍କର ଇଚ୍ଛା ହୁଏ। ଆ ତ ଆମର ବି ସେମତି ଇଚଛା ଅଛି। ତ ଆମେ ଚେଷ୍ଟା କରୁଚୁ ଯେ ଘର ଲୋକଙ୍କୁ ବୁଝେଇବା ଯାଇ ଯିବୁ ବୋଲି। ତ ଆପଣ କେବେ ଯାଇଚନ୍ତି ପୁରୀ ରଥଯାତ୍ରା?
ଅ ନା ନା ନା ଛାତ୍ରା ଦିନ କେବେ ଯାଇନି ମୁଁ।
ହଁ ହଁ ତ ଆପଣଙ୍କୁ ପୁରୀ ରଥଯାତ୍ରା କେମିତି ଲାଗେ?
ହଁ ମୁଁ ଯୋଉ ମୁଁ ମୁଁ ଏକଚୁଆଲି କଣ ଭାବେକି ଯୋଉ ରଥଯାତ୍ରାରେ ଯଉ ସବୁ ଲୋକମାନେ ଯାଆନ୍ତି ନା ସେ ଠେଲା ପେଲା ବହୁତ ହୁଅନ୍ତି ଆଉ ବହୁତ ଅଘଟଣ ବି ଘଟେ ନା ସେ ଦଲି ଚକଟି ବି ହେଇଯାଉଚ ରଥଯାତ୍ରା ତାଠାରୁ ବେଟର ତ ଆମେ ଟିଭିରେ ଲାଇ ଟେଲିକାଷ୍ଟ ଦେଖିଦେଲେ ତ ତାମାନେ ଆରାମସେ ଦେ ପରାରିବ ନା ମା ତିନି ମାମୁଙ୍କୁ ତ ମୁଁ ଭାବେକି ରଥଯାତ୍ରା ଯିଏ ତା ମାନେ ପୁରୀକୁ ଯିବା କଥା ନୁହଁ, ଭଗବାନଙ୍କୁ ତ ଦର୍ଶନ କରିପାରିବେନି। କିଛି ରଥ ଦୌଡି ବି ତ ତାମାନେ ଟାଣି ପାରିବେ ବି ନ ବି ପାରିବେ ସେଇଟା ତ କିଛି ସିଓର ନାହିଁ ନା ଏତେ ଭିଡ ଯୋଗୁ
ତାପରେ ଆମେ ବି ହଁ ହଁ ତାପରେ ଆମେ ବି ଥରେ ହଇରାଣ ହେଇଥିଲୁ କି ଆମେ ରଥଯାତ୍ରା ଶୋଇଲାର ସୁନା ବେଶ ଦିନ ଆମେ ଯାଇଥିଲୁ ଥରେ। ଆମ ଘର ପରିବାର ସହିତ ମୁଁ ଯାଇଥିଲି ତ ସେତେବେଳେ ମୁଁ ଛୋ ଛୋଟଟା ହେଇଥିଲି ତ ଆମ ସହିତ ମା ଆମ ପିଇସା ବି ଜଣେ ଜୋ ସେ ଯାଇଥିଲେ। ତ ପିଇସାଙ୍କର ଏମିତି ମୋ ପିଇସା କାନ୍ଧ ଉପରେ ବସିିକି କହିକି ସମସ୍ତଙ୍କୁ ବୁଲଉଥାନ୍ତି। ତ ଏମିତି କି ହେଲା କି ମାନେ ଆମ ପରିବାରର ସମସ୍ତେ ଏତେ ଗୋଟେ ଜାଗାରେ ଆଉ ପିଇସାଙ୍କ ମୋର ବି ଗୋଟେ ଜାଗାରେ ମାନେ ଏତେ ଭିଡ ଥାଏ। ତ ମାନେ ଆମେ ପୁରା ସେତେବେଳକୁ ତାପରେ ଟାୱାର ବି କଟା ହେଇଯାଇଥିଲା ପୁରୀରେ। ରଥଯାତ୍ରା ପାଇଁ ତ ସେଥି ଟାଇମ ରେ କଲ ବି ଲାଗୁନଥିଲା। ତାମାନେ ଆମ ମୁଣ୍ଡ ବି ବୁଦ୍ଧି ଶୂନ୍ୟ ହେଇଯାଇଥିଲା ଯେ ଆମେ ଏବେ କରିବୁ କଣ କାରଣ ଏତେ ଭିଡ ଭିତରେ ଘର ଲୋକ କୋଉଠି ଅଛନ୍ତି ତ ଆମେ ପାଇପାରିବୁନି ନା। ହାଲୋ। ହାଲୋ। ହାଲୋ ହଁ ତ ମାନେ ଏତେ ଭିଡ ଭିତରେ ଆମେ ଆମ ଘର ଲୋକଙ୍କୁ ପାଇପାରିବୁନି ନା ତ ଆମେ ସେତବେଳେ ଆମେ ବି ବହୁତ ତୁ ମାନେ ଟେନସନ ହେଇଯାଇଥିଲା ଆମ ମୁଣ୍ଡ ଟା। ତ ଆମେ ଏମତି ପୋଲିସ ବାଲା ପାଖକୁ ଯାଇଥିଲୁ ତାପରେ ସେଠି ଆନାଉନ୍ସ କଲା ପରେ ତ ଆମ ଘର ଲୋକ ଆସି ଥିଲେ, ଆମେ ପୁଣି ଯାଇଥିଲୁ ତ ସେଇ ଦିନଠୁ ତାପରଠୁ ଘର ଲୋକମାନେ ରାଜି ହୁଅନ୍ତିନି ଯେ ତମେ ଏତେ ଭିଡରେ ପୁରିକି ଯାଅନା, ସେଇ ଦିନଠୁ ଆଜ ଘରେ ଲୋକ ରାଜି ହଉନାହାନ୍ତି ଜମା। ବୁଚନ୍ତି ନା?
ହୁଁ।
ହଁ ତ ମାନେ ଆପଣଙ୍କର ସେମିତି କେବେ କରି ମାନେ ରିଲେଟିଭରେ ଏମିତି କେବେ ଯାଇଥିବେ ପୁରୀ କି? ହ ତ ସେମିତି କେବେ ହେଇ
ରଥଯାତ୍ରା ତ ହଁ ରଥଯାତ୍ରା ଯାଇଚନ୍ତି। ବାକି ଆମ ଯୋଉ ଫେମିଲିରେ ତାମାନେ ସେମି ଯାଇନାହାନ୍ତି ସେମତି ଫାଙ୍କା ଟାଇମରେ କଣ ଆମେ ତ ରିସେଣ୍ଟ କେତେ ଦୁଇ ତିନି ବର୍ଷ ହବ ଯାଇଥିଲୁ ସେମିତି ଫାଙ୍କା ଆସିଥା କିଛି ନ ପର୍ବ ପର୍ବାଣି ନ ତଥାପି ବି ତା ମାନେ ମନ୍ଦିର ବହୁତ ଭିଡ ଆମେ ସକାଲେ ଚାର ବଜେ ଯେନୁ ତମେ ଲାଇନ ଲଗ କରିଲୁ ତ ସେଟା ଛଅ କି କେତେ ସାତରେ ଯାଇକି ସେଟାକୁ ଆମେ ଭିତରକୁ ଏଇଟା ଏଣ୍ଟ୍ରି ହେଲା ମନ୍ଦିର ଭିତରକୁ। ତା ମାନେ ଏତେ ଭିଡ ଅସି। ସକାଳ ଚାରି ଠାରୁ ତାମର ଲାଇନ୍ କ‌ରିଲେଣି।
ଆଜ୍ଞା।
ତ ସେଥିପାଇଁ ମୁଁ ଭାବିକି ମୋ ଫାଙ୍କା ଥିଲେ ଯିବା କଥା ପୁରି।
ଆଜ୍ଞା ଆମେ ତ ସେଇ ଫାଙ୍କା ସମୟରେ ଯାଉ ମାନେ ଲୋକମାନେ ତ ଦିନରେ ଦର୍ଶନ କରିବାକୁ ଯାଆନ୍ତି କିନ୍ତୁ ଆମେ ରାତିରେ ଯାଉ। ତ ଏଥର ବି ମନ୍ଦିର ଭିତରେ ବି ଅଘଟଣ ଘଟି ଯାଇଥିଲା।
ହଁ ସେ କଣ ଏଇ ଯୋଉ ଦେବସ୍ନାନ ପୂର୍ଣ୍ଣିମାରେ କଣ ଦୀପ ସେଇଟା କହୁଚନ୍ତି କି?
ନାଇଁ ନାଇଁ ଆମେ ତ ଦେବସ୍ନାନ ପୂର୍ଣ୍ଣିମାରେ ତ ଆମେ ଯାଇନଥିଲୁ। କିନ୍ତୁ ଆମେ ଥରେ ମାନେ ପୁରିକି ଯାଇଥିଲୁ ଏ ଯୋଉ ଆମେ କହୁଥିଲି ଆମେ ତିନି ଥରେ ଯାଇଥିଲୁ। ଆମେ ଯୋଉ ପ୍ରଥମ ଥର ଯାଇଥିଲୁ ତ ସେଦିନ ରାତିରେ ଆମେ ଯାଇଥିଲୁ ପାଖାପାଖି ଗୋଟାଏ ରେ ଆମେ ଯାଇଥିଲୁ ମନ୍ଦିର ଭିତରୁ ଠାକୁରଙ୍କୁ ଦର୍ଶନ କରିବାକୁ।
ଓ ଆଖି
ଆଜ୍ଞା। ଆଜ୍ଞା ରାତିରେ ତ ଆମେ ଦର୍ଶନ ଠାକୁରଙ୍କୁ ଦର୍ଶନ କଲୁ। ତାପରେ ଯେହେତୁ ଆମ ପରିବାର ଲୋକ ବି ଯାଇଥିଲେ ସମସ୍ତେ ତ ସେମାନେ ଆମ ବୋଉ ବଡ ବୋଉ ଆଉ ଆମ ପିଇସି ସେମାନେ ଠା ସେମାନେ କହିଲେ କି ଆମେ ମନ୍ଦିର ଭିତରେ ବସିବୁ। ତ ଆମେ କାରଣ ଆମର ସେମିତି ତ ରାତିରେ ବାହାରିକି ଆଉ ତାପରେ ଆମେ କୁଆଡେ ଯାଇଥାନ୍ତୁ। ମନ୍ଦିର ଭିତରୁ ବାହାରିକି ତ ଆମେ ସବୁ ଭାଇ ମାନେ ଆସିକି ମନ୍ଦିର ଘର କରେ ଆମେ ଶୋଇ ପଡିଚୁ ସବୁ ତ ସେଠି ମାଙ୍କଡ ମାଙ୍କଡ ଆଉ ତାଙ୍କ ଛୁଆ ଦି ତିନିଟା ଏମତି ବସିଥିଲେ ଗୋଟେ ଜାଗାରେ ତ ହଁ ତ ତାଙ୍କ ଭିତରୁ ତାଙ୍କ ଭିତରେ ମାଡ଼ ଗୋଳ ହେଇକି ତାଙ୍କର ଗୋଟେ ମା ମାଙ୍କଡ ଛୁଆ ଟାକୁ ପେଲି ଦେଇଚନ୍ତି ତଳକୁ ତ ସେ ମାଙ୍କଡ ଛୁଆର ହାତଟି ଭାଙ୍ଗି ଯାଇଥିଲା। ତ ସେଇ କରରେ ଗୋଟେ ଲୋ-ଲୋକଟା ଶୋଇଥିଲା। ମାନେ ପୁଅ ପିଲାଟା ମାନେ ସେମିତି ହବ କମ୍ ଏଜ୍ ର ହବ ଆଉ। ତ ସିଏ ଏମିତି ଶୋଇଚନି ଗାମୁଛା ଘୋରେଇ ହେଇକି ତ ମାଙ୍କଡ ମାନେ ସେ ଯୋଉ ମାଙ୍କଡର ମାଟି ଯିଏ। ତ ସିଏ କଣ କଲେ କି ସିଧା ଗଲେ ସେ ପିଲାଟା ଯିଏ ଶୋଇଥିଲା ତା ଗୋଡକୁ କାମୁଡି ଦେଲେ।
ଓହୋ।
ହଁ ତ ମାନେ ସେ ଟାଇମ୍ ରେ ବି ମାନେ ସେଟା ଗୋଟେ ଏମତି ଅଘଟଣ ହେଇଥିଲା କି ଯୋଉଟା ମୋ ଆଖି ସାମ୍ନାରେ ଘଟିଥିଲା। ତ ତାପରେ ମତେ ମୁଁ ତ ଦେଖିନଥିଲି ସେ ଘଟଣା ମୁଁ ଶୋଇଥିଲି ସେ ସମୟରେ। ତାପରେ ମତେ ଘର ଲୋକ ଡାକିଲେ କି କି ଆମେ ଚାଲ ବାହାରକୁ ପଳେଇବା ଏଠି ମାଙ୍କଡ ଗୁରା ମାନେ ମାଡ ଗୋଳେ ହେଇକି କାମୁଡା କାମୁଡି ହେଲେଣି। ତ ତା ବି ପୋଲିସ ଆସି ବାହାରକୁ ପଠେଇ ଦେଇଥିଲେ ସମସ୍ତଙ୍କୁ ଏଇ ଘଟଣା ପାଇଁ। ତାପରେ ଆମେ ସମସ୍ତେ ବାହାରକୁ ଆସି ବଡ ଦାଣ୍ଡରେ ଶୋଇଥିଲୁ ତାପରେ ସକାଳୁ ଉଠିକି ଆମେ ଯାଇଥିଲୁ ଆମ ଗାଡି ଯୋଉଠି ଥିଲା ବା ତାପରେ ଆମେ ଗୋଟେ ଶିବ ମନ୍ଦିର ଦେଖିଲୁ ସେ ମାନେ ଠାକୁରଙ୍କୁ ମାନେ ଗାଧୋଇ ପାଧେଇ ତ ତା ପୂର୍ବରୁ ଗୋଟେ ଶୌଚାଳୟରେ ଯାଇଥିଲୁ। ତ ଶିବ ମନ୍ଦିରରେ ଦ ର୍ଶନ କରି ଆମେ ପୁଣି ସମୁଦ୍ରକୁ ଗଲୁ ଆଉ ସମୁଦ୍ରରେ ସେଠି ମାନେ ସ ସେ ଗାଧୁଆ ଗାଧେଇ କଲେ ତାପରେ ଆମେ ଯାଇଥିଲୁ ରାମଚଣ୍ଡୀ ଯାଇଥିଲୁ। ରାମଚଣ୍ଡିରେ ସେଠି ଭୋଜି ଭାତ କରି ଖାଇଲେ ଆମେ। ଆ ତ ଖାଇସାରି ସମସ୍ତେ କୋଣାର୍କ ମନ୍ଦିର ଦେଖିକି ଘରକୁ ଫେରିଲି ଆଉ।
ହୁଁ। ତାମାନେେ ସେ ରାତି ଆପଣ ଗଲେ ତ ସେଟା ଗୋଟେ ଗୋଟେ ଷ୍ଟୋରି ଭଳିଆ ଜଣା ପଡୁଛି ଆଉ।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
ଯୋଉ ରାତିରେ ଯୋଉ ଗଲି
ଆଜ୍ଞା।
ହୁଁ ଆଉ ଏବେ କଣ ଯୋଉ ପୁରୀର ଯୋଉ ପୁରୀର ଏବେ କଣ ଯୋଉ କଣ କି ରାମ ମନ୍ଦିର ବି ପ୍ରତିଷ୍ଠା ହେଲାଣି କହୁଥିଲେ।
ଆପଣ ମୁଁ ସେ ସେ ବିଷୟ ତ ଜାଣିନି। ହୁଏତ ହେଇଥିବ କାରଣ ଆପଣ ଗୋଟେ ଏବେ ଦେଖିଥିବେ ମାନେ ଅନଲାଇନ ଅନଲାଇନରେ ଏବେ ଗୋଟେ ଭିଡିଓ ଭାଇରାଲ ଚାଲିିଥିବ ମାନେ ଆଉ ଗୋଟେ ଜଗନ୍ନାଥ ମନ୍ଦିର ପୁରା ପୁରୀ ଭଳିଆ ମାନେ ଦେଖିବାକୁ ଆମ ଏକରେ ଗୋଟେ ହେଇଛନ୍ତି ଏଥିରେ ଆ ତ ସେ ଗୋଟେ ଚଣ୍ଡିଖୋଲ ସାଇଡରେ ଗୋଟେ ଜଗନ୍ନାଥ ମନ୍ଦିର ହେଇଛନ୍ତି ଯୋଉଟା ପୁରୀ ଭଳିଆ ପୁରା ତା ଡିଟୋ ମନ୍ଦିର ଗଢ଼ା ହେଇଚି। ସେ ହ୍ୟାଲୋ। ହାଲୋ
ହଁ ହ୍ୟାଲୋ
ଆପଣ ଗୋଟେ ଅନଲାଇନ ଏବେ ଭିଡିଓ ଦେଖିଥିବେ ଯେ ପୁରୀ ମନ୍ଦିର ଭଳିଆ ଗୋଟେ ହଁ ପୁରୀ ମନ୍ଦିର ଭଳିଆ ଗୋଟେ ମନ୍ଦିର ପୁରା ଡିଟୋ ଯୋଉଟା କି ଆମ ଚଣ୍ଡିଖୋଲ ଆଡେ ଏବେ ଗଢା ହେଇଚି।
ହୁଁ ହୁଁ ସେଟା କୋଉ ତାର ନା କଣ?
ମାନେ ତ ମାନେ ତ ଆମେ ତ ଯାଇନୁ ସିଆଡେ ତଥାପି ମାନେ ସେ ମନ୍ଦିରକୁୁ କେବଳ ଆମେ ଦେଖିଥିଲୁ ମାନେ ଅନଲାଇନରେ ଦେଖିଥିଲୁ ମାନେ ବହୁତ ସୁନ୍ଦର ଜାଗା ସେଟା ପୁରା ମାନେ ଅବିକଳ ଜଗନ୍ନାଥଙ୍କ ମନ୍ଦିର ଯେପରି ତାପରେ ସେଇପରି ହିଁ ତିଆରି ହେଇଛି। ହାଲୋ
ହୁଁ।
ହଁ ତ ଆପଣ ସେ ସବୁ ଭିଡିଓ ଦେଖିଛନ୍ତି କି
କୋଉ ଭିଡିଓ କହିଲେ କି
ଆମର ଯୋଉ ଜଗନ୍ନାଥ ମନ୍ଦିର ଗୋଟେ ମାନେ ଡିଟୋ ଆମ ପୁରୀ ଭଳିଆ ଗଢା ହେଇଚି।
ନା ନା ସେଟା ସେ କୋଉଠି ସେଟା କୋଉଠି ଅଛି ସେଟା?
ଆମର ଚଣ୍ଡିଖୋଲ ସାଇଡ ରେ ଗୋଟେ ଗାଁ ରେ ହେଇଚି।
ଓହୋ।
ଆଜ୍ଞା, ସେ ସେ ଜାଗା ଟା ମାନେ ବହୁତ ଭଲ ଲାଗୁଚି। ତାପରେ ସେ ମାନେ ମନ୍ଦିର ସାଇଡ ରେ ପାର୍କ ହେରିକା ଅଛି। ମାନେ ଯୋଉଟା କି ମାନେ ତାଙ୍କ ଦୃଶ୍ୟ ମନ୍ଦିରରେ ବହୁତ ଭଲ ଆସେ। ଆପଣଙ୍କ ସେଆଡେ ମାନେ ଫେମସ ମନ୍ଦିର କୋଉଟା?
ଆମର ଏପଟେ ଯୋଉ ହରିଶଙ୍କର ନୃସିଂହ ନାଥ ଶୁଣିଛନ୍ତି?
ଆଜ୍ଞା। । ।
ହଉ ଆପଣ ଏବେ କଣ କରିବେ?
ଆଜ୍ଞା।
ଆଉ ଏବେ କଣ କରିବେ?
ଏବେ ତ ମାନେ ଘରେ ତ କହିଲେଣି କି ମାନେ ରାତି ଅଧି ଯାଇଗଲାଣି ଛାତ ଉପରେ ଆଉ ବସନି। ତୁ ଆସି ଶୋଇପଡ ଘରେ। ତ ଆପଣଙ୍କ ସହିତ କଥାବାର୍ତ୍ତା ସାରିକି ମୁଁ ଯିବି ଶୋଇପଡିବି ଆଜ୍ଞା ଆଉ।
ହଁ ଆମ ଏଠିରେ ନା ହରିଶଙ୍କର ନ-ନୃସିଂହନାଥ ଅଛି। ଶୁଣିଛନ୍ତି ନା? ହଁ ସେ ହରିଶଙ୍କର ତ ଏବେକା ବହୁ ତାପରେ ବଡ କରିଦେଲେଣି ସବୁ ଆଡେ ମାର୍ବଲ ମଲିଷ୍ଟି କ-କରିଦେଲେଣି। ଆଉ ଭୋଗ ମଣ୍ଡପ ବି ତିଆରି ହେଇଛି ସେଠାରେ ତା ମାନେ ଶହ ଶହ ଲୋକ ବସିବେ ତା ପରେ ସେ ଭୋଗ ଓ ଖାଇପାରିବେ ପଇସା ଦେବେ ଖାଇବେ ଭୋଗ।
ହଉ ଯୋଉ ତଳେ ମାନେ ହଁ ତଳେ ଖାଆନ୍ତି ଯୋଉ ତ।
ହଁ। ନା ତଳେ ମାନେ ସେ ଖଲିରେ ହଁ ହଁ ନା ନା ଖଲି ପକାନ୍ତି। ତାକୁ ଖାଇବେ ସେଟା। ତଳେ ଏମିତି ବସିକି ସମସ୍ତେ ଖଲି ଧରନ୍ତି ଖାଆନ୍ତି ଆଉ ସେ ଏଥିରେ ଯୋଉ ପର୍ବ ପର୍ବାଣି ହୁଏ ଯୋଉ ଶିବରାତ୍ରି ଦିନ ବହୁତ ଭିଡ ହୁଏ ହରିଶଙ୍କର ତାପରେ ପାହାଡ ନଦୀ ବି ସେଥିରେ ଅଛି ନା ଆ ଏଥିରେ ତ ସେଠାରେ ତା ମାନେ ଗାଧେଇ ଗାଧୋଇବା ପାଇଁ ବହୁତ ତାମାନେ ସୁବିଧା ଅଛି ସେମାନେ ତାମାନେ ସେଠାରୁ ସ୍ଲିପ ହେଇଛି ଆସନ୍ତି ଆଉ ନଦୀ ପଳାନ୍ତି ପାହାଡ ଉପରୁ ସେ ପତି ତା ମାନେ ଏଞ୍ଜୋୟ କରିବା ପାଇଁ ହିଁ ହ-ହରିଶଙ୍କରକୁ ଯାଆନ୍ତି। ଆଉ ଏଇଟା ନା ଗୋଟେ ଫ୍ୟାମିଲୀ ଅ ଫ୍ୟାମିଲି ପିକନିକ ଭଳିଆ ବି। ଏମିତି ଗଛ ଲତା ସବୁ ଅଛି ଆଉ ମାଙ୍କଡ ମାନେ ବି ସେଠାରେ ଅଛନ୍ତି।
ତ ମାନେ ଆପଣଙ୍କର ସେଇଟା ମାନେ ବହୁତ ପ୍ରସିଦ୍ଧ ସ୍ଥାନ ବଲାଙ୍ଗିରରେ ଆଉ।
ହଁ ଆମେ ଏଥର ଆଉ ଆମର ଯୋଉ ଅଁ ସୋନପୁର ସ ସମ୍ବଲପୁର ଯାଇଛ। ଆପଣ ଦେଖିଛନ୍ତି କି ବକର ମନ୍ଦିର ଜାଣିଛନ୍ତି ବକର ମନ୍ଦିର?
ନାଇ ମୁଁ ଜାଣି ନାଇ।
ସେଇଟା ସେ ମନ୍ଦିର ନା ପୁରା ଟେଢା ତା ମାନେ ହେଇକି ତା ମାନେ ତିଆରି ହେଇଛି ସେଟା ପୁଣି ବିଶ୍ୱକର୍ମା ମ ବିଶ୍ଵକର୍ମା ପ୍ରଭୁ କରିଥିଲି ସେଇଟା ଶିଷ୍ୟତାର ବି ଗୋଟେ ତା ମାନେ ଗୋଟେ ପୁରୁଣା ଷ୍ଟୋରି ଅଛି ସେଟା ତେଢ଼ା ତେଢ଼ା ହେଇ ସେଠି ଅଛି ନାଇଣ୍ଟି ଡିଗ୍ରୀ ସେଟା ନାହିଁ ସେ ମନ୍ଦିର ଟା। ତାର ସବୁ ଗଛ ଲତା ସବୁ ସବୁ ବଙ୍କା ବଙ୍କା ହେଇକି ଅଛି। ତ ସେ ମ ସେ ମନ୍ଦିରକୁ ବି ଗଲେ ବହୁତୁ ତା ମାନେ ବହୁତୁ ଶାନ୍ତି ଲାଗେ। ଭଲ ଲାଗେ ସେ ମନ୍ଦିରକୁ ଗଲେ।
ଓହୋ ତ ସେ ମନ୍ଦିରକୁ ତ ମୁଁ ନିଶ୍ଚୟ ଯିବି କେବେ ଦେଖିବାକୁ। ଯେହେତୁ କହୁଛନ୍ତି ଆପଣଙ୍କର ମାନେ ସେ ମନ୍ଦିରର ବହୁତ କିଛି ଷ୍ଟୋରି ଅଛି। ତ ମୁଁ ସେ ମନ୍ଦିର ବିଷୟରେ ବି ମାନେ ଜାଣିବାକୁ ହେଲେ ତ ସେଠିକି ଯିବାକୁ ପଡିବ ନା ମତେ ତ ମୁଁ ନିହାତି କେବେ ଯିବି ସେଠି
ମୁଁ ଆପଣଙ୍କୁ ଆଉ ଗୋଟେ କଲ ରେ ସେହି ବିଷୟରେ ହିଁ ମୁଁ କହିବି ମନ୍ଦିରରେ ସେ ତୋଇ ବିଛୟ ରେ।
ଆଜ୍ଞା। ହଁ ମ୍ୟାଡାମ ନମସ୍କାର ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଭଲ ଲା
ମତେ ବି ମତେ ବି ବହୁତ ଭଲ ଲାଗିଲା।
ତ ଏବେ ସମୟ ହେଇଗଲାଣି ଆଜ୍ଞା କାଲି କଥା ହବା ଘରେ ଡାକିଲେଣି ଶୋଇବା ପାଇଁ ତ ରଖୁଛି ଆଜ୍ଞା ଆଜ୍ଞା।
ହୁଁ।